ହାଲୋ। ହାଲୋ। ହଁ ଭାଇ ଭାଇ ନମସ ଭାଇ ନମସ କାରେ।
ନମସ୍କାର।
ନମସ୍କାର ଆଉ କଣ କରୁଛନ୍ତି? ସକାଳୁ ଉଠିଲେଣି ନା ନାଇଁ।
ଉଠିକି ଏଇ ବସିଛୁ ଖାଇ ପିଇକି ଆଉ ଏଇ ପାଗ ଟିକେ ଖରାପ ଦେଇଛି ଆଉ
ପାଗ ଆଉ ପାଗ କୋହଲା ଆଉ ଖରା ଦେଇନି ଆଉ ପାାଗ ତ ଆଉ ଅଷାଢ ମାସ ଦିନ ଆଇଲା। ଏଇ ମାନେ କୋହଲା ଏମିତି କରିବ ବର୍ଷା ହବ ଛାଡିବ ହବ।
ହଁ ବା ଘରେ ଭାରି କୁଆଡେ ଗୋଟେ ବୁଲାବୁଲି କରିବାକୁ ଯାଇ ହବନି। ଆଉ କଣ ସକାଳୁ ଖାଇ ପିଇ ସାଇଲେଣି?
ହଁ ସକାଳୁ ଖାଇ ପିଇ ସାଇଲୁଣୁ। ଏଇ ଭାତ, ଆଳୁ ଚକଡା ଆଉ ବାରମଜା ଲଗେଇ ଟେ ଖାଇଦେଲୁ ଆଉ
ଆ ବଢିଆ ଖାଇବା ସକାଳୁ ଥଣ୍ଡା ପାାଗକୁ ଆଉ
ହଁ ଏତିକି ଖାଇଦେଲୁ ଆଉ ମୁଁ କହିଲି ପଖାଳ ଟେ ଖାଇଦେବା ଆଉ ଗାଧୁଆଳ ପାଇଁ ତ କିଛି ବ୍ୟବସ୍ଥା ହେଇନି ଭାବୁଛି ଗାଧୁଆ କଣ କରିବି ଭାତ କରିବି ଡାଲି କରିବି ହୁଁ ଆଉ ଭଜା ଭଜି କଣଟା କରିବା ଆଉ ଜହ୍ନି ଫନି ଆଉ। ଏଇ ତ ଆଉ କଣ ସବୁ ଅଛି ଆଉ ଖାଇବାକୁ ଆଉ ଅଛି ଖାଇବାକୁ?
ଲୋକ ଟିକେ ମାଛ ଫାଛ ଧରିଲେ ଏଠି ମୁଁ ଦେଖୁ। କଣ କହୁଛ କୁହ?
ତମ ସେଠୀ।
ହ ହଁ ହଁ ବା
କେତେ କଣ କି ମାଛ?
ଓ ଓ ପାଣି କି ଯିବ ପାଣି ଗଡୁଛି ଗଡୁଛି। ହଁ ସେଇ ଆମ ସେଇ ଘର ଘର ପାଖରେ ଗୋଟା ଏଇ କଉ ମାଗୁର।
ତଥାପି ଧଇଲେଣି କେତେ ଖଣ୍ଡେ କେତେ ଖଣ୍ଡେ ଧଇଲେଣି?
ହଁ ଦଶ ଆଠ ନେଖା ଧଇଲେଣି ଜଣେ।
କିଏ ସିଏ ତମ ସେ ଯୋଉ ପଡୋଶୀ କିଏ ସେ ତାଙ୍କ
ହଁ ସେଇ ଆସିଛନ୍ତି। ଆଉ ଏପଟେ ଦି ଚାରି ଜଣ ଧରିଛନ୍ତି ଯେ ଯୋଉ ଦିତନ ନା କଣ ତାଙ୍କ ନା ହଁ ରାତିକି ଧରିଛନ୍ତି ସବୁ ଆଉ।
ସାଥିୀ ଅଛ ଯା ଆଜି ପାଗ ଆଜି କି ବାର କି ଆଜି ପା ଗୁରୁବାର। ଗୁରୁବାରେ କଣ ଅଛି ପୁଅ ପିଲାଙ୍କର ଗୁରୁବାରେ ସେ ଶୁକ୍ରବାରେ ସେ ଚଲେଇଦେବେ ତାଙ୍କର।
ହଁ ହ ହଁ
ହଁ ସେ ଚଲେଇ ସ ଖା ତୁ ଆଉ ଆମେ ତ ଖାଉନୁ ଆମେ କାଇଁ ଆଲୋଚନା କରିକି ଲାଭ କଣ। ନା କହୁନ? ଆଲୋଚନା କରି ଲାଭ କଣ ଆଉ।
କଲେଣୀ ପକେଇବେ।
ହଁ ତଳି ଫଳିଆ କଣ ନେଇକି ସବୁ ଏଇ ବିଲୁକୁ ସବୁ ଗଲେଣି ଫାଉଡା। ହୁଁ କାଙ୍କ ଫାଙ୍କ ନେଇକି ଗଲେଣି କଣ ସବୁ ଯାହଉ ଟିକେ ବର୍ଷା ହେଇଛି ବୋଲି। କଣଟେ ସେ କରିବ ଗୋଟେ ଲୋକଟା କଣ ଆଇଲାଣି ସିଆଡୁ ଗୋଟେ। ଥିନ ପୁରରେଇକି ଯେ ମତେ ଲାଗୁଛି କଙ୍କଡା ଫଙ୍କଡା ପୁରରେଇକି ଆଣିଚନ୍ତି ସେ କଙ୍କଡା ଧରିକି ଆଣିଚନ୍ତି ହଁ ଆଜି ଆଜି ରଖିକି କାଲିକି ବୋଧେ ଶୁକ୍ରବାର ଅଛି ସେ ଝୋଳ କରିଦେବେ ଆଉ ହଁ ଆଉ କଣ ହବ। ଆଉ କୁଆଡେ ଗୋଟେ ଯିବା ଗୋଟେ କହୁନ କହୁନ ଗୋଟେ ବୁଲି ଆସନ୍ତେ ତମର ମୋର ଯାଇକରି?
କୋହୁନା କୁଆଡେ ଗୋଟେ ଯିବା?
ତମେ ଗୋଟେ ଗୋଟେ କୋଉଠି ଗୋଟେ ଭଲ ଜାଗା ଜାଣିଥିବ ତମେ ଚାରିଆଡେ ଯାଉଛ ନା ସାଙ୍ଗସାଥିଆଡେ ମୁଁ ଶୁଣୁଛି। ସେ ତମ ଚାରିଆଡେ ବୁଲୁଚ କଣ କୋଉ ଜାଗା ଭଲ ମନ୍ଦ ଶୁଣିଥିବ ଜାଣିଥିବ କି ଟିକେ ବୁଲି ଆଇଲେ ହୁଅନ୍ତା। ଆମର ଖଙ୍କିରା ଯୋଉ ତାରେଣି ସେ କଣ କେମିତିକା ତମେ ଯାଇଛ କେବେ?
ନାଇଁ ନାଇଁ ମୁଁ ଯାଇନି।
ଗଲା ସ ଯାଇନ ମୁଁ ଖାଲି ଶୁଣିଛି। କେବେ ଗୋଟେ ତ ଯିବା ତ ସେଇଥିପାଇଁ କହୁଛି କେତେବେଳେ ଫାଙ୍କା ବାହାରିଲେ ଟାଇମ୍ ହେଲେ ଆମକୁ ଟିକେ ଫୋନ କଲେ ଆମେ ହଁ ଯା ତମେ ଫାଙ୍କା ହେଲ?
ହଁ ଶୁଣ ତମେ ଠିକ ଆମର ର ବାରଟା ବେଳକୁ ବାହାରିଯିବା ତମେ ସାରିଦେବ ରୋଷେଇ ବାସ ଶୀଘ୍ର ଆମେ ପଳେଇବା ଠିକ ଯାଇକି ଚାରିଟା ପାଞ୍ଚଟା ବେଳକୁ ଫେରି ଆସିବା ଆଉ କଣ ବୁଲିବାଲି
ହଁ ସିଆଡେ କଣ କେମିତି ସିଷ୍ଟମ୍ ମାନେ ସାଡେ ସିଆଡେ କଣ ସବୁ ଜାଣିଛ କେମିତି କଣ ରୋଷେଇବାସ ସେଠି ହଉଛି ମାନେ ଠାକୁର ସେଣେ ରୋଷେଇ ଖାଇହବ ନା ଏଠୁ ଘରୁ ଖାଇକିରି ଯିବା? ଘରୁ ଖାଇଦେଇ ପଳେଇବା କହୁଛ।
ମୁଁ ତ ଯାଇନି କେବେ ବି ଜାଣିନି ଭଲରେ ଯଦି ବି ରୋଷେଇବାସ ହଉଥିବ ଦେଖିବା ଆଉ କଣ।
କାହାର ଟା ସେଠି କଣ ସେକରେ କିଏ ଥବ ଜା ସେ ତମ ସାଙ୍ଗସାଥି ଟିକେ ବନ୍ଧୁବାନ୍ଧବ ଟିକେ ପଚାରିଲି ଭଲ ହୁଅନ୍ତା କେତେବେଳେ ମାନେ
ହଁ ଟିକେ ପାଗ ଟିକେ ଦଉ ଟିକେ ମାନେ ବର୍ଷା ଏଇନା ହଉଛି ନା ହଁ ପାଗ ଟିକେ ହେଲେ ହଉ ହଉ ହ ଟିକେ ଖରା ପାଗ ହଉ ତାପରେ ଟିକେ ଯିବା ଆଉ। ଆଉ ବନ୍ଧୁ କୁହ ତମ ସାଙ୍ଗସାଥି କଣ କାହାର ବାହାଘର ଫାଘର କଣ ହେଲାଣି କି ନାହିଁ
ହଁ ବାହାଘର ବା ଦି ଜଣଙ୍କର ହେଇଯାଇଛି। ତାଙ୍କର ଜଣଙ୍କର ପୁ ଝିଅ ଗୋଟେ। ଆଉ ଅଛନ୍ତି ଏମିତି ତିଆ ଆଉ ଦି ଜଣ ଦୋକାନ କୁ ଯାଇଛନ୍ତି। ଆଉ ଜଣେ
ଆଉ ତମେ? ସେଥିପାଇ କଣ ଘରେ ପୁଣି ବାହାର ବାହାର କଥା କିଛି ପକାପକି କଲେଣି ବୁଝାବୁଝି କଲେଣି ନା ନାଇଁ?
ଏ କରୁଥିଲେ ମୁଁ ଏଇନା ମନା କଲି ଆଉ ଅସ
ଆଛା ଆଉ ତମେ ଏଇନା କଣ କରୁଛ ବର୍ତ୍ତମାନ ଭାଇ? ତମାନେ କଣ କରୁଛ?
ମୁଁ ଏଇ କ କଣ ଗୋଟେ ଚାକିରି ବାକ୍ ଦେଖୁଛି ଚାକିରି ଫାକିରି ଗୋଟେ ଦେଖୁଛି। ତା ସହିତ ବି ଆ ଦୋକାନ ଗୋଟେ ଅଛି ଆମର ସେଇ ଦୋକାନରେ ଦେଖି ଚି ଆଉ ବସ୍
ନାଇଁ ନାଇଁ ଯେ ଦୋକାନ ଦୋକାନ ଦେଖିଲେ ତ ହବନି କୋଉଠି ଗୋଟେ କଣ ଦେଖ ଚାକିରି ଫାକିରି ଦେଖ। କହିଲେ ଆଜିକାଲି ତ ଯାହା ପରିସ୍ଥିତି ହେଲାଣି ଟିକେ ଯଦି ଭଲ ମାନେ ପଇ ଟଙ୍କା ଟେ କମଉ ଥବ ଜାଣିଲ ଦରମା ଫରମା ଟିକେ ଭଲରେ ମିଳିଲାଣି ତମକୁ ଟିକେ ମାନେ ମାନେ ଉଁ ସେ ଜଲଦି ହଁ ଜଲଦି ହବ। ଆଉ ସେ ସେଥିପାଇଁ ଟିକେ ଧ୍ୟାନ ଦିଅନ୍ତୁ। ଆଉ ମୁଁ କହିଲି ବୋଲି ଉଁ ଉଁ ଭାଇ ଖରାପ ଭାବୁଛନ୍ତି?
ନାଇଁ ନାଇଁ ଖରା ଭାବୁ ନାଇଁ କିନ୍ତୁ ସେଇଟା ବି ଦୁନିଆରେ ଆଜି ଯୋଉଟା କହୁଛନ୍ତି ଠିକ କଥା ହଁ ଯେ ଦୁନିଆର ଆଜିକାଲି ସେଇଟା ତ
ସେଇଟା ଆଗେ ମୁଖ୍ୟ ଜିନିଷ ଯଦି ଟଙ୍କା ତମ ପାଖରେ ଟଙ୍କା ଅଛି ତମେ ଜାଣିବ ଗୋଟେ ଭଲ ଲୋକ କହିବି ଭଲ ଲୋକ କ ଜାଣିଲ ତମେ ହଜାରେ ଖରାପ କାମ କର କହିବେ ହଁ ଇଏ ବଢିଆ ଲୋକଟା। ଆଉ ଦେଲେ ନେଲେ ଆଜିକାଲି ସବୁ ଭଲ ତମେ କାହାକୁ କାଲି କିଏ ଭଲ ମନ୍ଦ ମାଗୁ ନ ଦେଲେ ଜାଣିବ ସେ ଗୋଟା ମୁହ ଫୁଲେଇବ ଆଉ ଏ ସବୁ ବନ୍ଧୁ ଆଉ ହାଁ
ଧରୁଛନ୍ତି ବଢିଆ ମାଛ ଆଉ ହଁ ବଢିଆ ମାଛ ଧରୁଛନ୍ତି ଆଉ।
ଟେ ପ୍ରଣାଳୀ ଟା କଣ କେମିତି? ଜାଲ
ଏ ପାଣି ପାଣି ଗଡୁ ପାଣି ଗଡୁଛି ସେଟେ ଧରୁଛନ୍ତି ଆଉ। ହୁଁ ବର୍ଷା ଟିକେ ଆଉ ଦି ଦିନ ହବା ଦରକ ତଳି ଫଳି ହବା ପାଇଁ।
ହଁ ହଁ। ବର୍ଷା ହବା ନିହାତି ଦରକାର ବର ବର୍ଷା ନହେଲେ ଲୋକ ବହୁତ ହଇରାଣ ହେବେ ନା।
ହଁ।
ତସ କାପଡି ଭରିବ। ଆମର କିଛି ମାନେ ଭଲ ଆମର ଗାଁରେ କିଛି ଲୋକ ବସିକ
ଆଉ ଦିନ ପାଇଁ କଣ ରୋଷେଇବାଷ କରିଛ?
ଦିନ ପାଇଁ ରୋଷେଇ ଆପଣଙ୍କୁ କହିଲି ଆପଣଙ୍କ ସେ ମନ ନାହିଁ। ମୁ ଭାତ ଡାଲି କିଛି ଗୋଟେ ଭଜା ଜହ୍ନି ଭଜା ଭାଜି ଯାଉଛି ଭାବୁଛି। ଏଇଆ ଆଉ କଣ ଆଉ କଣ ଅଛି କି ଆଉ ଆଜି ଗୁରୁବାର। ଡାଲା ଭାଲା କରିବା କଣ କରିବାଆ କାଟିବା ସମୟ ଲାଗିବ କେହି ନାହାନ୍ତି ଏ କୋଟିଆ ମଣିଷ। ହଁ।
ଆଉ ଆମ୍ବ ଫାମ୍ବ କଣ ହେଇନି?
ଭାଇ ଆମର ତ ବାରିରେ ଆମ୍ବ ହେଇଛି କିନ୍ତ ସେ ଗଛ ବଡ ଦେଖିଲା ବେଳକୁ ଆମ୍ବ ଫାମ୍ୱ କିଛି କିଛି ନାଁ ଦିଟା ଗଛ ହେଇଛି ସେ କିଛି ନାହିଁ ଫଳ ନାହିଁ। ହେରା ବେକାରିିଆ ହେଇଛି। ସେ କହୁଛି ସାର ଦିଆ ଛଣ। ହଁ ସେ ଭଳିଆ ଆଉ ଆଉ ତ ବନ୍ଧୁ ଆମ ଆଡେ କେବେ ଆସୁ ଶୁନ ବୁଲିବାକୁ?
ଦେଖିବା ଯିବା କେତେବେଳେ ଗୋଟେ ହେ ହେ ହେ ଯିବା ଗୋଟେ ଦେଖ କେତେବେଳେ ସେ
ଆ ଆ ଯିବା ବୋଲି ଆସି ତ ହେଲେଣି ବର୍ଷେ ଦି ବର୍ଷ ହେଇଯିବ ଦୀର୍ଘ। ଭୁଲି ବାଲି ଗଲ ଆଜି କଣ କିଏ ତମକୁ କହିଛନ୍ତି ତମ ମତେ ଫୋନ ଲଗେଇଛ ଆଉ।
ହଁ ହଁ ଆଉ କଣ। ନାଇଁ ଟିକେ ମନେ ପଡିଗଲା ଆଜି ଲଗେଇଦେଲି ଆଉ।
ଆଚ୍ଛା ଆଉ ଆଉ କଣ କୁହ ଏଇନା କଣ କରିବି ଏଇନା ଆଉ?
ନାଇ ଯିବୁ
ଆଉ ତମେ ବିଲବାଡ଼ି ବିଲବାଡି ଯାଅ ବାପାଙ୍କୁ ଯେ ସାହାଯ୍ୟ କର?
ହୁଁ ହୁଁ ଯାଏ ନା ମୁଁ ତଳି ଫଳି ନେଇକି ଯାଏ ଆଉ।
ହଁ ସେ ତଳି ରୁଆ ଫୁଆ ହୁଏ ବାପା ପ ହଁ ହଁ ହଁ।
ଗ ଉପରା ବେଳେ ବି ଯାଉ।
ହଁ ଯାହଉ ଯାହଉ ବାପାଙ୍କୁ ଟିକେ ସାହାଯ୍ୟ କରୁଛ ସେଇଟା ବଡ କଥା ତାଠୁ ଆଉ ବଡ କଥା କଥା କଣ ଅଛି ଜାଣିଲ ହୁଁ ସାହାଯ୍ୟ କରିବା ଦରକାର ନା। ସାହାଯ୍ୟ ନ କଲେ ହବ ଆଉ ତମ କଣ ଯୋଉ ଜାମୁ କୋଳି ଆଉ ହେଲାଣି ଚାଲ ଆମେ କଣ ଗୋଟେ ଯାଇକି ସେଠୁ ମନ ଅଛି ଦିନେ ଯାଇ ଥିଲେ ବହୁତ ଦିନ ତଳେ ଆଣିବାକୁ ବର୍ଷ ଚାଲ ଗୋଟେ କଉଦିନ ଯିବା ପୁଳାଏ ଧରିକି ଆସି ଆଉ ସିଏ ହେଲା ବେଳକୁ ତ ଇଏ ସବୁ ଝଡିକି ସବୁ ମାନେ ଛେଚେରା ହେଇଗଲାଣିି ନା।
ହଁ ସେ ଫୋନ କରିଥିଲେ କି ତମକୁ?
ହଁ ମାନେ ଫୋନ କରିଥିଲେ କଣ ଥରେ ଯାଇକି ଏମିତି ସେ ମୋ ସାଙ୍ଗ ଜଣେ ଥିଲା ତମେ ତ ଜାଣିଥିବେ ଆବେ ଯାଇକିରି ମୁଁ ସାଙ୍ଗ ଗଲାନି ମୁଁ ଯାଇ ଖରାରେ ନେଇ ଆସିଛି ନଷ୍ଟ ହେଇଥିଲା ଅଳ୍ପ ଅଧା ହେଲା ତାକୁ ଆଣିକି ଖାଇ ଖୁଇ ଦେଲୁ ଆଉ ଭାବୁଛି ଆଉ ଥରେ କେତେବେଳେ ଯାଇକିରି ଏଇ ଦଶଟା ବେଳୁ ଆ ପଳେଇକିରି
ହଁ ହଁ ସେଇ ତ ଆଉ ସେଇ ଆଉ ତାଙ୍କୁ କେବେ ଆମେ ଫୋନ କରି ଯିବା ଫୋନ ନ କଲେ ସେ ଆମ ପାଇଁ ତୋଳିଥିବେ ଆମେ ତାଙ୍କ ପାଇଁ ଆମେ ନେଇକି ଆସିକି ଖାଇବା ଘରେ ଦିଇଟା ଦବା ତମେ ଦିଇଟା ନେବ ଆଉ। ନା କଣ କହୁଛନ୍ତିୁ ଆ କଣ ଟର ମଟର ଯାନ ବ୍ୟବସ୍ଥା ଟିକେ କଣ କରନ୍ତୁ।
ଏଁ ହଁ ହଁ ହଁ।
କରନ୍ତୁ ଆଉ ନହେଲେ କେମିତି କଁ ଯିବା? ଆଉ ତ ଗାଡି ଆଜି ସାଙ୍ଗସାଥି ମାଗିଲା ବେଳକୁ ଖାଲି ମୁହଁ ବୁଲଉଚନ୍ତି। କେତେବେଳେ ଆସିବ କଣ କରିବ ମାଗିବାକୁ ଟେ ଖରାପ ଲାଗୁଚି ନା।
ହଁ ହଁ ଆଜ୍ଞା ଆଉ ଦେଖିବା ମୁଁ ଗା ଆଜ୍ଞା। ଆ କେତେବେଳେ ଉଁ ବ୍ୟବସ୍ଥା କରିକି ଆପଣ
ଆଉ ତଥାପି ପ ହଁ। ହଁ ଫୋନ ମନ କରି ଫୋନ କରିବେ। ତମେ ବେଟାଇମରେ ଫୋନ କଲେ ଯିବାକୁ ଟିକେ ଅସୁବିଧା ହବ। ତମେ ଟିକେ କାମ ସାରିକି ପୁରା ଏକାଥରକେ ଫ୍ରି ହେଇକିରି ହଁ ଏଇ ତ ଏଇ ଦ ଶଟା ବେଳ ହଉ ଏ ଦଶଟା ବେଳେ ଯିବା ସାଡୁ ଏକାଥରକେ ନହେଲେ କୋଉଠି ଗୋଟେ ମାମୁଁ ଘରକୁ ନହେଲେ ଆମର ଖାଦ୍ୟ ଏକାଥରେ ନେଇକି ପଳେଇ ଆସିବି। ଜାଣିଲେ ଏକାଥରେ ଯିବ ଆଉ ସେଠି ଘଣ୍ଟ ଘଣ୍ଟାଇ ଦିଘଣ୍ଟା ରହିଲେ ବି ଟେନସନ୍ ନାହିଁ। ଏ ଯୋଉ ନାଇଁ ସମୟ ଗଲେ ବି ଚିନ୍ତା ନାହିଁ।
ହୁଁ ଆଜ୍ଞା।
ଆଉ କଣ କହୁଚନ୍ତି କୁହନ୍ତୁ ତମେ କଣ ଆଉ କୁଆଡେ ଯିବେ ନା ନା ନାଇଁ। ମୁଁ ତ ଯାଇଚି ଯି ବି ଆପ-ଆପଣଙ୍କୁ କହୁଥିଲି ଏଇନା ଯେ ଭାତ, ଡାଲି ଯାଉଚି ଭଜା କଣ ଭାଜି ମୋର ତ ସମୟ ଅ ବହୁତ କମ ମୋ ପାଖରେ ଜଲ୍ଦି ସାରିଲେ ଆଉ ମୋ ମାଆ ଖାଇବେ ଜାଣିଲେ?
ଆଜ୍ଞା।
ବୁଝୁଚନ୍ତି ବନ୍ଧୁ କେତେବେଳେ ସମୟ ମିଳିଲେ ତମେ ତ ଫୋନ କରୁନ ଟୋଟାଲି ତ ଫୋନ କରୁନ ଭୁଲି ଗଲ। ଖାଲି ମୁଁ କହିଲା ଠୁ ହଁ ହାଁ ମାରୁଚ ଜାଣିଲ?
ଏ ହେ ହେ ହେ ଆଉ ଦେଖିଆ